ହୁଁ।
ହଁ ଆଉ କଣ ଶୁଭ ସକାଳ।
ଶୁଭ ସକାଳ ଆଉ କଣ କରୁଚୁ।
ଆଉ ଆଉ ଚକ୍ରଧରପୁରରେ କଣ ସବୁ ଚାଲିଚି।
ଚକ୍ରଧ ପୁରରେ ମିଟିଂ ଚାଲିଚି।
ନାଇଁ ନାଇଁ ସେଠି କଣ ଭଲ ଭଲ ଜାଗା ଅଛି ସବୁ ବୁଲିବାକୁ।
ହେଠ ବଢିଆ ବଢିଆ ଜାଗା ଅଛି ବୁଲବାକୁ ଆସୁନୁ ଯିଆ। ହୁଁ।
ହଉ ଦେଖିବା କେତେବେଳେ ସୁବିଧା ହେ ନାହିଁ ମୁଁ କହିଲି ସେଠୁ କଲିକତା ଟା କେତେ ଦୂର।
କଣ କହିଲୁ
ଓ ହଁ ମୁଁ କହିଲି ସେଠୁ କଲିକତା ଟା କେତେ ଦୂର?
କଲିକତାଟା ହେଟୁ ବୋଧେ କୋଡ଼ିଏ ତିରିଶ ଚାଳିଶ କିଲୋମିଟର। ବେଶୀ ନୁହ ଅଳପ ବାଟ ହୁଁ।
ହଁ ଗଲୁଣି ସେଠୁ ନା ନାହିଁ କେବେ ଯାଇନୁ?
କଁ ହେଲା?
ମୁଁ କହିଲି ଗଲୁଣୁ ସେଠୁ କେବେ କଲିକତା ନା ନାଇଁ ଜାଇନୁ, ଓହୋ।
କେତଳେ ଗଲି ଜମା ଯାଇନି।
ସେଠି ସବୁ ଭଲ ଜିନିଷ କଣ ବେଶୀ ମିଳେ ଗୋଟେ କଣ ଚୋରି ହୁଏ କଣ ମିଳେ ନା ଭଲ ମ
ହୁଁ ହୁଁ ବଢିଆ ବଢିଆ ଜିନିଷ ମିଳେ।
ହୁଁ।
କଲିକତ୍ତା ଜାଗା ଟା ବଢିଆ ଲାଗେ ନା ସବୁ ଜିନିଷ ଶସ୍ତା, ସବୁ ପ୍ରକାର ଭେରାଇଟି ପାଇବ।
ମୋ ମୋର ମନ ଅଛି ରାଜୁଆ ମୁଁ ଯେତେବେଳେ ତାର ଫାଷ୍ଟ ଚାକିରି କରିଥିଲା ପୋଷ୍ଟିଁ ହେଇଥିଲା କଲିକତାରୁ ସେ କହିଲା ଆଉ ସମସ୍ତଙ୍କୁ ଡାକୁଥିଲା ଯୋଉ ତାଙ୍କର କାଳିୀ ଅଛନ୍ତି ନା ଯୋଉ କଲିକତାର ଯୋଉ ଦକ୍ଷିଣ କାଳୀ ନା କଣ କୁହନ୍ତି ଯୋଉ କାଳିୀଙ୍କର ହୁଏ ତାଙ୍କର ଦୀପାବଳି ଟା ବଢିଆ ସେଠି ହୁଏ। ସେ ଡାକୁଥିଲା ଯେ ଗଲା କିନ୍ତୁ ବହୁତ ଭିଡ ବହୁତ ଗୁଡା କାୀପୂଜା ଯୋଉ ହୁଏ କାଳୀପୂଜା।
ହଁ।
କାଳୀ ପୂଜା ହୁଏ। ଯୋଉ ଦୁର୍ଗାଙ୍କର ଆମର ଦଶହରା ହୁଏ ବି ୟାଡେ କିନ୍ତୁ ବହୁତ ଭିଡ ହୁଏ, ଦେଖ ଖିନେ କେବେ ଇଛା ହୁଏ ଯେ ସେ ମେନ କଥା ବହୁତ ଭିଡ ହୁଏ ସେଠୀ। ଏଇ ଟାଇମ ରେ ଯାଇପାରିବନି ଅଲଗା ବେଳେ ଯିବ, କିନ୍ତୁ ମନ ଅଛି, ଯୋଉ ଡ୍ରେସ ଫ୍ରେସ୍ ଆଣନ୍ତି, ମନ ରଖ୍ ମୋର ମନ ଅଛି। ମାନେ ଟିକେ ସର୍ତ ରେ ନାହିଁ, ଏ ମାନେ ଯୋଉଠି ହଁ ମୁଁ ସେ ହଁ ସେଠୁ ଗୋଟେ କୋଉ ବଜାର ଅଛି କଣ ଗୋଟେ କହନ୍ତୀ ତାକୁ ଏଇଟା ମାନେ ସେଠ ବହୁତ ମାନେ ଶସ୍ତାରେ ମିଳେ ଡ୍ରେସ ଗୁଡ଼ାକ।
ହଁ ହଁ ହଁ ବହୁତ ଶସ୍ତାରେ।
ହଁ। ସେଗୁଡା ତାପରେ ଆମର ସେ ଯୋଉ ମାମୁଁଙ୍କର କଣ ଆମର ଆଜ୍ଜା ହେବେ ତାଙ୍କ ର ଦି ଅଜା ମାମୁଁ ଦି ଜଣ ମିଶିକି ଦୋକାନ କରିଥିଲେ, ତାଙ୍କର ଏଇ ସବୁ ସବୁ ଷ୍ଟେସନାରୀ ଦୋକାନ ଟା ତାଙ୍କର ସବୁ ଜିନିଷ କଲିକ ତା ରୁ ଆଣନ୍ତି, କହନ୍ତି କଲିକତା ରେ ସବୁ ଶସ୍ତାରେ ମିଳେ। ଉଁ ମାନେ ସେ ଯୋଉ ବଡ ବଡ ମାନେ ଗାଡି ଗୁଡାକ ବି ସେ ସବୁ ଧର ଏପଟେ ଯୋଉଟା ପାଞ୍ଚଶହ ଛଅଶହ ବି ହେଇଥିବ କି ଶହେ ଦେଢଶହ ରେ ଆଣନ୍ତି। ଆଉ ସିଏ ତାଙ୍କ ଝିଅ ସେତେବେଳେ ମୁଁ ଦେଖିଛି ବଢିଆ ବଢିଆ ଡ୍ରେସ ପିନ୍ଧେ, ମୁଁ ଭାବେ ବହୁତ ଦାମିକ ହେଇଥିବଆଉ ଡ୍ରେସ ଗୁଡାକ। ଉଁ ହୁଁ ଦେଖିଲା ବେଳକୁ ସେ ସବୁ କମ ପଇସାରେ ଆଣନ୍ତି। ପୁଳେ ଡ୍ରେସ ନେଇ ଆସନ୍ତି, ଏକା ବଳେ ଥାକେ। ସିଏ ସବୁଦିନେ ଗୋଟେ ଲେଖା ପିନ୍ଧିକି ମୁଁ ଭାବିଲି ଯେ ତା ବାପା ବୋଧେ ବହୁତ ମାନେ ଡ୍ରେସ୍ ଗୁଡା ଆ ବହୁତ ଦେଇକି ଆଣୁଛନ୍ତି ପଇସା ପତ୍ର, ଗୁଡେ ନା ହେଡୁ ସିଏ ନିଜେ ଦିନେ ପଚାରଲେ ଆଉ ଅଜା ତମେ ଯୋଉଠୁ ଆଣୁଛ ହଁ ଡ୍ରେସ ଗୁଡା କଣ ବହୁତ ପଇସା ନେଇକି ଏତେ ଏତେ ଡ୍ରେସ ଆଣୁଛ ହାରି ନା ଝିଅ ସେଠୀ କମ୍ ପଇସା
ଶସ୍ତା କହିଲେ?
ହଁ କହିଲେ ମାନେ ସେ ଘର ପିନ୍ଧା ଡ୍ରେସ ଗୁଡାକ ମାନେ ଦେଢଶହ ଟଙ୍କା ଡ୍ରେସ ହେଇଥିବ। ଏତେ ସୁନ୍ଦର ଫ୍ରକ୍ ହେଇଥିବ ମାନେ ତୁ ଅନକି ରହିଯିବୁ ବଢିଆ ହେଇଥିବ ଡ୍ରେସ। ଆଉ ସ୍କଟ ବ୍ଲାଉଜ ଫ୍ରକ୍ ଆଣନ୍ତି ଚୁଡ଼ି ସେ ସବୁ ଜିନିଷ ଆଣନ୍ତି ଆଉ ଯେତେକ ଟେସନାରୀ ଜିନିଷ ମାନେ ତାଙ୍କର ବହୁତ ବଢିଆ ବେପାର ହୁଏ କାରଣ ସେ ସବୁ ଜିନିଷ କଲିକତାରୁ ଉଠାନ୍ତି। କଲିକତାର ଗୋଟେ ଚୋର ବଜାର ଅଛି ସେଠି ବି ସେଇଠୁ ନା କଣ ଆଣନ୍ତି ବହୁତ ଗୋଟେ ଜିନିଷ ଯେ ମାନେ ପୁରା ଶସ୍ତା ମାନେ ସେତାଙ୍କର ମାନେ ତାଙ୍କର ଦୋକାନ ଏମିତି ବଡ ବଢିଆ ଚାଲିଗଲା ଜେ ସିଏ ପୁରା ଉଠିଗଲେ ଖାଲି କଲିକତା ରୁ ଜିନିଷ ଆଣିବେ ବିକିବେ। ହୋଲସେଲ ରୁ ଆଣନ୍ତି ଆଉ ହୁଁ। ସେଇଆ ହଁ ମୁଁ ସେଇଆ ପଚାରିଲି ମୁଁ କହିଲି ହଁ ମୁଁ ଏଇ ଯୋଉ ବାହାଘର ହଉଚ ଚି ଝିଅ ମାନେ ପ୍ରାୟତଃ ଯିବେ କଲିକତାରୁ ଚୁଡ଼ି ଆଉ
ହଁ ମୋ ବାହାଘର ବେଳକୁ ମୋ ବାହାଘର ବେଳକୁ ଯେତେକ ସପିଙ୍ଗ୍ ହେଇଥିଲା ଆ ମୋ ଚୁଡି ଠୁ ମୋ ଶାଢୀ ପର୍ଯ୍ୟନ୍ତ ତାଙ୍କ ସେରୱାନୀ ପର୍ଯ୍ୟନ୍ତ ସବୁ କଲିକତାରୁ ଆଣିଥିଲେ ଯେତେକ ଲୁଗା ବି ଜେ ଯାହାକୁ ଦେଲେ ସବୁ କଲିକତାରୁ
ଓ ହଁ କାରଣ ସେଠି ପୁରା ଶସ୍ତାରେ ମିଳେ ଭଲ ଜିନିଷ ପୁରା କିନ୍ତୁ ଶସ୍ତାରେ ମିଳେ। ସେମାନେ ଆମ ଆମର କଣ ଯାହାବି ଆମ ଓଡିଶାରେ ଜିନିଷ ଗୁଡା କଣ ଏଇଠୁ କିଣୁ ତିଆରି କରୁଚନ୍ତି ନା କଣ ସବୁ ବାହାର କଲିକତା ବମ୍ବେ ଉଁ ଯଉ ସେଠୁ ଆଣିବେ ବମ୍ବେ ମାଲ୍ ଆସେ ସେତେବେଳେ ମୁଁ ଦେଖିଚି ବମ୍ବେରୁୁ ଆଣିବେ ନହେଲେ କଲିକତା ରୁ ଆଣିବେ। ତ କଲିକତା ଜିନିଷ ଗୁଡାକ କଣ କଲୁ ମାନେ ଟିକେ ଭଲ ମାନେ ପାଖ ବି ବାଟ ବି ପାଖ
ସବୁ ପାଖ ସବୁ ଭଲ ଆଉ।
ହଁ ପାଖ ବାଟ ସେମାନଙ୍କୁ ପଡେ ବେଶୀ ପଇସା ଖର୍ଚ୍ଚ କରିବାକୁ ପଡନ୍ତିନି ରାତ ତିରେ ଯାଇଁକି ସକାଳେ ଯାଇଁ ରାତିରେ ପହଞ୍ଚିଯିବେ ପୁଣି ସକାଳୁ ସାମାନ ଧରିକି ପୁଣି ଆସିକି ପହଞ୍ଚିଯିବେ ଗୋଟେ ଦିନ ବମ୍ବେ ଗଲେ କଣ ଟାଇମ ଲାଗିବ। ତ ସେମାନଙ୍କର ଭଲ ଲାଭ ହୁଏ ମୁଁ ଦେଖିଚି ସେପଟେ ବଢିଆ ବଢିଆ ଜିନିଷ ମିଳେ କଲିକ ତାରେ ସବୁ ତ ଆଉ ଲି ଚୁଠୁ ଚୁଡ଼ି ମାନେ ଯେତେ ମାନେ ଶାଢୀ ଯାହା ହଁ ଆଟାଜ ଫାଟାଜ ସବୁ ଶସ୍ତାରେ ମିଳେ ସେଟୁ ଆଣନ୍ତି। ଆଉ ଯେତେକ ବେକର ଯୋଉ ବେକ ହାତର କାନର ସେ ସବୁ ଭଲ ଭଲ ଜିନିଷ ଆଣନ୍ତି ମୁଁ ଦେଖିଚି ସେପଟୁ।
ହଁ।
ମୁଁ ଯାହା କହିଲି କେତେବେଳେ ଯାଉନୁ ପିଣ୍ଟୁ ଙ୍କ ସାଙ୍ଗରେ ବୁଲିକି ଆସନ୍ତୁ।
ହଁ ଯିବି ବା ଏବେ ଏ ଆ ଏଇ ମାସ ଲାଷ୍ଟ ବେଳୁକୁ ଯିବି।
ହଁ ଆରେ ବାହାରକୁ ନ ଗଲେ ତ ବା ଗୋଟାଏ ଦିନ ପାଇଁ ଯାଆନ୍ତୁ କଲିକତା ତା ହେରିକା ବୁଲିବାଲିକି ତାଙ୍କ ପାଖରେ ରହିକି ଆସନ୍ତୁ ହାରି ହୁଁ।
ଏ ଆର ମାସରେ ଯିବି।
ହଁ ବୁଲି ବାଲିକି ଭଲ ଜାଗା ଟା ବୁଲି ବାଲିକି ଗୋଟ ଗୋଟାଏ ଦିନ ରହନ୍ତୁ ବୁଲା ବାଲିକି ମା ପୁଅ
କଣ କରିବ ହଁ ଯିବି ଆର ମାସରେ ଯିବି ଯିବି ବୁଲି ବାଲିବି ଫୁ ଭିଡ଼ିଓ ପଠେଇବି ତତେ ମୁଁ କୁଆଡେ କୁଆଡେ ବୁଲିଲି ପଠେଇବି ଦେଖିବୁ ବଢିଆ ବଢିଆ ଜାଗା ସବୁ।
ହଁ ଏଠି ଭଲ ଯୋଉ ମିଠା ଦହି ରସଗୋଲା ସେଠି ସବୁ
ସବୁ ମିଳେ ସେଠୀ।
ଅଁ ହଁ ଆଉ
ମିଠା ଦହିବି ମୁଁ ଭିଡ଼ିଓ ରେ ପଠେଇବି ଖାଇବୁୁ ତୁ।
ଆଉ ଇଏ ଯୋଉ ରୋଷେଇ ବାସ କଣ ଚାଲିଚି?
ହାଲୋ।
ହଁ।
ରୋଷେଇ ବାସ ଚାଲିଚି।
ଏଇ ପନିରି କରୁଚି ରୋଷେଇ। ପନିରି ତରକାରୀ, କଲରା ଟିକେ ଭଜା ହବ ଡାଲି ଟିକେ ବଘରା ହବ। ଉଁ ହବ ଆଉ। ଏବେ ଏଇନା ଭାତ ବଇଚି।
ପନିର ଟା କେମିତି ବନଉଚୁ ତରକାରୀ ଟା?
ପନିର୍ ଟାକୁ ଟୋଟାଲେ ଭାଜିବିନି ହେଲା। ପୁରା କଞ୍ଚା ମସଲା ଆଳୁ ପିଆଜ ରସୁଣ ବାଟି ଦେଇକି କଞ୍ଚାଶହ ପକେଇଦେବି ତରକାରୀ କରିଦେବି। ସେଟା ଅଲଗା ଟେଷ୍ଟ ଆସିବ।
ହଁ ବଢିଆ ଲାଗେ। ମୋ ମାଉସୀ ବି ବଡ ମାଉସୀ ବି ସେ ଯୋଉ ଆମର କରେ, କଞ୍ଚା କଞ୍ଚାରେ କରେ ବଢିଆ ଲାଗେ। ହୁଁ।
ହୁଁ
ହଁ ହଁ ସିଏ କେବେ ତାଙ୍କର ପଡେନି ମାନେ ସିଏ କେବେ କଡ୍ କେବେ ଭାଜେନି। କିନ୍ତୁ ଏଇଆ ତା ଦେହରେ ଟିକେ ବଟର ପକାଏ ତା ଦେହରେ।
ନା ମୁଁ ବି ବଟର ପକେଏ ବା ବଟର ଆଣିିଚି।
ହଁ ହଁ।
ହ ହଁ ହଁ ଟେଷ୍ଟ କରିକି ଖାଇବନି। ହଁ ପଠେଇଦେବି ତୋ ପାଇଁ ନହେଲେ। ବଢିଆ ଲାଗିବ ତୁ ଖାଇବୁ।
ନାଇଁ ମ ଏତେ ବାଟ କାଇଁ ପଠେଇବୁ।
ଆଉ ତାହେଲେ ସେ କଣ ପକେଇବୁ ଆଉ?
କଣ କହିଲୁ?
ମୁଁ କହିଲି ଆଉ କଣ କରିବୁ? ତା ଦେହରେ ଆଉ କଣ ବନେଇବୁ ବୋଲି ପ । ଲାଗୁଚି ତ। କହୁଚୁ ପଠେଇଦେବି। ମୁଁ କହିଲି ମୁଁ ମାଗିଚି ଖାଇବା ପାଇଁ ମୁଁ ସେଇ କଥା କହି ।
ଆଉ ତୁ ନ ଖାଇଲେ ମୋ ପୁଅ ଖାଇବନି।
ନାଇଁ ମୁଁ ପୁଅ ପାଇଁ ଟିକେ ବଢିଆ ପନିର ଟିକେ ଚିଲି ପନିର ବନେଇବି ତ ଆଜି।
ହଁ ତ୍ରି ଟି ଥ୍ରୀ ଡି।
ଚିଲ୍ଳି ପନିରି ବନେଇବି।
ଚିଲି ପନିର୍ ମତେ ଶୁଭାଗଲା ଥ୍ରୀ ଡି ପନିର୍।
ନା ନା ତା ଲାଗି ସେ ସେ ତରକାରୀ ଟିକେ ଖାଇବାକୁ ଭଲ ପାଉନି ତ ମୁଁ ତାକୁ ଟି ଚିଲି ପନିର୍ ବନେଇବି କ୍ୟାପସିକମ ବାବା ଆଣିଛନ୍ତି। ଉଁ ଦିଟା କ୍ୟାପ୍ସିକମ କା ଟିକି ପିଆଜ ଆଉ ଟିକେ ଦେଇକି ଭଲରେ ନାଇଁ ନାଇଁ ତତେ ତ ପନିରି ଭଲ ଲାଗେନି ଆଉ ସେଥିପାଇଁ କଲିନି। ଆଉ ସେ ପୁଅକୁ ଟିକେ ଭଲ ଲାଗେ ନା ସେଥିପାଇଁ ଆ ସିଏ ବି ଶୁଣିଦେଲାଣି ହେଠି ତୋର ପନିରି କରୁଚୁ ବୋଲିକା ଯେ ଏଇନା ଯାହା ଟିକେ ଭଲ ବି ନ କରନ୍ତି ବି ସିଏ ମତେ ବସେଇଦବନି ଏଇନା। ଯାଣି ଆଣ୍ଟି କଲାଣି ତୁ କାଇଁ କରୁନୁ।
ଅ ହଁ।
ମୁଁ ସେଥିଲାଗି ତାର ଟିକେ ଚିଲି ପନିର୍ ବନେଇବି। ଏତେ ଗରମ ଆଜି ହଉଚି। ଏତେ ଗରମ ଆଜି ହଉଚି। ମାନେ ମୁଁ ଯଦି ବି ମାନେ ବିନା ଏସି ରେ ବସି ହଉନି। ଫ୍ୟାନ୍ ଜମା କାମ ଦଉନି। ଯେଦି ଫ୍ୟାନରେ ବସିଲେ ଯେମତି ପବନ ଦେହରେ ବାଜୁନି ତ ବର୍ଷା ବି ଟିକେ ହୋଉନି କିଛି ନାଇଁ।
ହଁ।
ଆଉ ଏ ନିିନ ଯୋଗୁ କଣ କେଜାଣି ବର୍ଷାର ଯୋଉ ପରିମାଣ କମି ଯାଇଚି ଏ ବର୍ଷ ଭଲ ଲାଗୁନି ଯେମିତି କି ଆ ହଁ ପା କେମିତି ରୋଷେଇ ଫୋଷେଇ କରିବି ବି ମୁଁ କିଛି ଜାଣିପାରୁନି। ହୁଁ ଖାଲି ଭାତଟା ବସେଇଚି।
ସେଇ ଇନ୍ଦ୍ର ଦେବତାଙ୍କୁ ଫୋନ କଲେ ହବ ବର୍ଷା ଟିକେ କରିବେ।
ହଁ ହଁ ଆଉ ଟିକେ ଫୋନ କଲେ କଣ ହବ ଯାହା କଲେ କଣ ହବ ଆଉ ବର୍ଷା ତ ହୋଉନି।
ନାଇଁ କରିଦୋଉନୁ ଫୋନ ସିଏ ତୋ କଥା ଶୁଣିକି ବର୍ଷା ହବ।
ନାଇଁ ସିଏ ମୋ କଁ କଥା କାଇଁ ଶଣିବ ମୁଁ ଏତେ ସ୍ପେସିଆଲ ନୁହେଁ ଯେ ମୋ କଥା ସେ ଶୁଣିବେ। କିନ୍ତୁ ଉଁମ୍ ବର୍ଷାଟା ହୋଉନି ଯୋଉ ଗରମଟା ହୋଉଚି ମୁଁ ସେଇଟା ତତେ କହିଲି।
କଇନା ଜିଓ ମାଟରୁ ଜିନିଷ ମଗେଇଥିଲି ସେ ଲୋକଟା ଆସିଥିଲା ସେ ଠିଆ ହେଇ କଇଲା ନେ ପାଣି ପିଇ ମାନେ ଏତେ ଗରମ ହୋଉଥିଲା।
ଓହୋ ଆଉ ତମର ତ ତିରିଶ ତାରିଖ ହେଇନି କେମତି ମଗେଇଦେଲୁ ଆଜି।
କିଛି ମଗେଇଚି ମୋ ଦିନଷ ଗୋଟେ ଖିସମିସ୍ ଆଇଲା ନଥିଲା ତ। ପିଇଆକୁ ଆଉ ଫୁଲାଇସ ଗୋଟେ ଖିସମିସ୍ ମଗେଇଲି ପୁଅର ଟିଫନ୍ ଯୋଉ ରୁଟି ସବୁବେଳେ କଣ ରୁଟି ଭଜା କେତେଳେ ଏଇ ମ୍ୟାଡ ଆଙ୍ଗଲରୁ ଗୋଟେ ମଗେଇଲେ କେତେଳେ ସେଥିରୁ ଦିଇ ଚାରଟା ଦେଇଦେବି। କେତୋଳେ ରୁଟି ଦିଟା ହେଥିରୁ ଦିଟା ନେଇଗଲା ସବୁବେଳେ ରୁଟି ପରଟା ଖାଇକି ଆଉ ଗୋଟେ ଇଏ ମଗେଇଲି ବିସ୍କୁଟଟେ ହଁ କେତୋଳେ ପାଟିରେ ପକେଇ ସନଫାଷ୍ଟର ଗୋଟେ ବିସ୍କୁଟ ବି ଆଉ ଯୋଉ ଚ କୁକୁଡାଟେ ବି ଥିବ ସେଇଟା ତାର ମଗେଇଲି ଆଉ ଗୋଟେ ପାକେଟଟେ ଯୋଉ ରୋଷ୍ଟ ବାଲା କାଜୁ ନାମକିନ୍ ପଡିଥିବ ଯୋଉ
ଓଁ ହଁ ହଁ ହଁ ତୁ ଜା ନଣନ୍ଦ କୋହୁଥିଲେ ବୋଲି ମଗେଇ ହଁ।
ଦିଇଟା ନାଇଁ ନାଇଁ ଦି ଚାରିଟା ଖଣ୍ଡେ ଦେଇଦେବି ମଗେଇ ଦିଇଟା ତିନିଟା ଖଣ୍ଡେ ତା ପା ଟିଫିନରେ ପକେଇ ଦେବି ଗୋଟେ କି ଦିଟା ଆଲମଣ୍ଡ ସେଉ ଖାଉନି ଆଲମଣ୍ଡ ଆଉ ଖାଇବାରେ କିଛି ନାହିଁ ଆଲମଣ୍ଡ ପତ୍ର ଆଉ ଆଣିବିନି କାରଣ
ହୁଁ।
ସକାଳୁ ଟିକେ ଅବଶେଷ
ଭଲ ପୁରା ଏଇ ଖାଇବା ପିଲାମାନେେ ଖାଇବେନି ଆଉ କିଏ ଆଉ ଏତେ ପଇସା ରୋଜଗାର କରୁଚନ୍ତି ପିଲ ଖାଇବେନି ଆଉ କାହିଁ ଇଁ ତାଙ୍କ ପାଇଁ ସେ ତାଙ୍କୁ ଯାହା ଇଚ୍ଛା ତାଙ୍କୁ ଦିଆ।
ହଁ ନାଇଁ ମେନ୍ ସେ ସକାଳୁ ପୁରା ନଅଟା ବେଳୁ ଏପ
ଯାଆନ୍ତୁ ଟିକିଏ ଅଲଗା କାମ ଅଛି ତ ରଖୁଚି ପରେ କରିବି କେତଳେ।
ଓହୋ।